ହାଲୋ।
ହଁ ହାଲୋ।
ହଁ ଆପଣ ବେ କଣ କରୁଛନ୍ତି?
ଏଇ ପିଲାମାନଙ୍କୁ ଖାଇବାକୁ ଦଉଛି।
ଅହ ଆଜି ରୋଷେଇ କଣ ହେଇଛି?
ରୋଷେଇ ଛତୁ, ପନିରି। ଡାଲି ଶୁଖିଲା ଶୁଖିଲା କରିଛ ଆଉ ଆଇଁଷ ତ ପିଲାମାନେ ଖାଉନାହାନ୍ତି ଶୁକ୍ରୁବାର ଆମର ଆଉ ସେଇଥିପାଇଁ କରୁଛୁ ଆଉ ଡାଲି ଦଉଥିଲି ଖାଇବାକୁ ତାଙ୍କୁ ଆଉ। ଆଉ କଣ କରିବି ଆଜିତ ବାର ଥିଲା ଟିକେ ଆଇଁ ହେଇଥିନେ ହେଇଥିନ୍ତା ସିଏ ତ ଖାଇବେନି ଆଇଁସ ତୁ ବ ଡାଲି କରିଦେଇଚି ଆଉ
ହଁ ଆମର ବି ଏବେ ଘରକୁ କୁଣିଆ ହାରିକା ଆସିଥିଲେ। ଅଜା ଆଈ ହ ହେରିକା ଆସିଥିଲେ ତ ଆମର ବି ଆଜି ଭଲ ଭଲ ଜିନିଷ ହେଇଚି ଖାଇବାରେ। ଆମର ଆଜି ହେଇଛି ଭାତ, ଡାଲ ଲି ତାପରେ ଯୋଉ କଲରା ର ଯୋଉ ଚିପ୍ସ କରନ୍ତିନି ବେସନରେ ପକେଇକି ସେଇଟା ହେଇଚି। ତାପରେ ବଡ଼ି ଯୋଉ ଫୁଲ ବଡ଼ି ହେଇଚି। ତାପରେ ପାମ୍ପଡ। ପାମ୍ପଡ ତାପରେ ଯୋଉ ଭାତ ଯୋଉ କଣ ତ ଯୋଉ ପୋଟଳ ଆଳୁ ତରକାରୀରେ ଗୋଟେ ମାନେ ଯୋଉ ପୋଟଳକୁ ବଡ ବଡ କାଟିକି ତାକୁ ଭିତରେ ଯୋଉ ମସଲା ଦେଇକି କରନ୍ତି ସେଇଟା ହେଇଚି। ତାପରେ ହେଇଛି ଆ ଆମର ଆମର ବି ଆଜି ପନିର୍ ଆମର ତ ପନିର୍ କେହି ଖାଆନ୍ତିନି ଆମର ଆଜି ଛତୁ ହେଇଚି କିନ୍ତୁ ତାପରେ ସେଇଠି ଏତିକି ହେଇଚି। ତାପରେ ମୋ ମାମୁଁ ସାନ ମାମୁଁ ଯୋଉ ସିଏ ଟିକେ ଘା ଣ୍ଟ ଆଣିକି ଦେଇଥିଲେ। ଏତିକି ଆଜି ହେଇଛି ଖାଇବାରେ ଆଉ।
ଭଲ ଆଉ। ଆମ ତ କେହି ଖାଇବେନି ଏଇଆଡ଼ୁ ସେଆଡ଼ୁ ସବୁ ଆଉ କେତେବେଳେ କଣ କରିମୁ। ସେଥିପାଇଁ ଦି ତିନି ପ୍ରକାର କରିଦେଇଚି। ଗରମରେ କରିବାକୁ ଇଚ୍ଛା ହଉନେଇ କଣ କରିମୁଁ। ଆଉ ଏହା ଆଉ କଣ କରିବା ଆଉ। ରଜ ଫଜ ଗଲା ଦୁନିଆ ରୋଷେଇ ବାସ ଖାଇବା ପିଇବା କୁଣଆ ମୈତ୍ର ଥିଲେ। ଆଉ ବଳ ନାଇଁ ଏତେ ରକମର କରିବାକୁ। ତାପରେ ଦି ପ୍ରକାର କରିଦେଇଛି ରଖିଦେଇଛି ରାତି ପାଇଁ ଆଉ ରାତି କିି କରିବିନି ଏକାଥରେ ଭାତ ତରକାରୀ ସବୁ କରିଦେଇଛି ଡାଲି ରାତିକି ଖାଇବେ ଆମେ ମାଆ ଛୁଆ ତିନି ଜଣ। ବାପ ପୁଅ ନାହାଁନ୍ତି ରାତିକି ଆସିବେ। ସେଇ ଏକାଥରେ କରିଦେଇଛି ରାତି ପାଇଁ। ଆଜି ଟିକେ କାଉଁଳିଆ କାଉଁଳିଆ କରୁଛି ହେଲେ କଣ ଗୁଳୁଗୁଳି ହଉଚି। ଅଲଗା କାମ ଟିକେ ଅଛି ତ ତାର ହେଇକି ଶୀଘ୍ର ଶୀଘ୍ର ରୋଷେଇ କରିଦେଇକି ଆ ଆପଣ ଫୋନ କଲେ ଟିକେ କଥା ହେଇଯାଇକି ଘର ଫର ଟିକେ ପୋଛାପୁଛି କରିମି। କରିନେଇ ରଜ ଯାଇଥିଲା କାଲି ଗୁରୁବାର ଗଲା କରି ପାଇଲିନି ଠାକୁର ଘର ଖାଲି କରିଥିଲି। ଅଠା ଅଠା ଘର ଦୁଆର ଲାଗୁଛି। ଟିକେ କରିବି ଆଉ ଲୁଗାପଟା ସଫା କରିଥିଲି। କଇଲି ତୁଳିକି ଆଣିବାକୁ ଯାଉଥିଲି ଆପଣ ଫୋନ କଲେ ଆଉ ଏୟା ଆଉ।
ହଁ ମୁଁ ବି ଏବେ ସେଇ ଖାଇକି ଆସିକି ବସିଚି। ବସିକି ଆଉ ଘର ଘଳ ଓଳେଇବି। ଦିଟା ହେଇଗଲେ ଦିଟା ବେଳକୁ ଘର ଫର ଓଳେଇକି ଚାରିଟାରେ ମୋର ଗୋଟେ ଟିଉସନ ଅଛି ସେଇଠିକି ଯିବି। ଆସିକି ପୁଣି କାମ ଦାମରେ ଲାଗିବି। ତାପରେ ଛାତ ଉପରୁ ବି ଲୁଗା ଆଣିବି। ଘର ମୁଁ ସପ୍ତାହକୁ ଦିଥର ଘରେ ପୋଛେ ଆଜି ଗୁରୁବାର ବୁଧବାର ଦିନ ପୋଛିଥିଲି ତା ତାପରେ ଯଦି ହବ ଟିକେ ଆଜି ଘର ପୋଛିବି ନହେଲେ ପଛରେ କେବେ ପୋଛିବି ଆଉ। ଆଉ ଟିକେ ସିଢି ବି ଓଳେଇବି ତାକୁ ପୋଛା ହବ। ସେଇଟା ବି ଏତିକି କାମ ଅଛି। ଆହୁରି ମାମା ଆସି ନଥିବ ମୁଁ ଟିୟୁ ସନ୍ ରୁ ଆସିକି ବାସନ ଗୁଡାକ ସବୁ ମଜା ହବ। ତାପରେ ଆଜି ଯୋଉ ମାମା ଟିକେ ଫ୍ରିଜ୍ ରେ ଯୋଉ ଗୋଟେ ରଖିଥିଲା ଡାଲମା ଭୋଜିରୁ ଆସିଥିଲା। ସେଇ ଡାଲମା ଟା ବି ପୁରା ଫି ଫ୍ରିଜ୍ ସାରା ଗଳି ପଡିଛି ତାକୁ ଟିକେ ପୋଛିବି ଯାଇଁକି। ତାପରେ ଏତିକି ଅଛି ତାପରେ ମାମା ମୋ ଦିଦିର ଟିକେ ପ୍ୟାଣ୍ଟ ସାର୍ଟ ଅଛି ତାକୁ ବି ସଫା କରି ସାରିକି ଆ ମୁଁ ଯିବି ଟିକେ ବ ଶୋଇବି ଶୋଇକି ଉଠିକି ଟିୟୁସନ୍ ଯିବି ଆଉ।
ହଁ ହଁ ପା ଆଉ କଣ କରିବ ଘର ତ ଏତେ ଜଞ୍ଜାଳ ଆଉ କାହିଁ କହୁଛ। ମୁଁ ଏଇ କାମ ସାରିଲି ଯାଉଚି ଶୋଇପଡିବି ଟିକେ କୁଣିଆ ଥିଲେ ପଳେଇଲେଣି। ଚାରିଟା ବେଳକୁ ପାର୍କ ଯାଏ ଟିକେ ଆମ ଘର ପଛର ସେଠିକି ଚାଲିକି ଘରେ ତ ଗରମ ହଉଛି ଚାଲିକି ଏଇଠି ଜଣେ ମାଉସୀ ଅଛନ୍ତି। ଚାଲନ୍ତି ସକାଳୁ ଚାଲିକି ଟିକେ ବସିକି ଦୁଃଖ ସୁଖ ହେଇକି ଆସେ ରାତି ଛଅଟା ସାଢେ ଛଅଟା ବେଳକୁ। ଆଜି ତାର ରୋଷେଇ ନାହିଁ ରାତିକି କରିବିନେଇ ଟିକେ ବସିକି ଆଜି ରୁଟି କରିକି ଆସିବି ରାତି ହେ ସେ ଗରମ ଗୁରୁଲା କରିବି ଖାଇନୁ ଆଉ ରୋଷେଇ କରିବୁନି। ଏ ପାର୍କରେ ବହୁ ଭଉତୁ ଲୋକ ଚାଲନ୍ତି। ଦୋଳି ନାଗିଛି ଦୋଳି ଫୋଳିରେ ବସୁନା ଖାଲି ଚାଲିକି ଆସୁ। ଛୁଆ ଆସିକି ବଲ ଖେଳନ୍ତି କ୍ରିକେଟ ଖେଳନ୍ତି ବ୍ୟାଡମିଣ୍ଟନ ଖେଳନ୍ତି ଯୁଗ ବି ସ୍ତ୍ରୀ ଲୋକମାନେ ଯୋଗ କର ନ୍ତି। ବସିକି ଟିକେ ଦେଖି ତେ ଭଲ ଲାଗେ ଆଉ। ପବନ ହୁଏ ବାହାଘର ବୁଲାବୁଲି କରିକି ଆ ସେ ଆଉ ହୁଁ।
ହଁ ଆମର ବି ପଛପ ଟ ଗୋଟେ ପାର୍କ ଅଛି। ସେଇଟା ତ ମନ୍ଦିର ଟା ବହୁତ ବଡ ମନ୍ଦିର ଟା ସେଇ ମନ୍ଦିର ନା ହଉଛି ଭାସ୍କେଶ୍ଵର ମନ୍ଦିର ସେଇଟା ବହୁତ ବଡଟା ଆଉ ତାର ଯୋଉ ପାତାଳ ଫଟା ଲିଙ୍ଗ ସେଇଟା ନା। ସେ ଯୋଉ ଲିଙ୍ଗ ଟା ବହୁତ ବଡ ଅଛି। ମାନେ ପୁରା ଦିମହଲା ପୁରା ଦେଖା ହଉଛି ମାନେ ତଳୁ ବି ଦେ ମାନେ ତଳେ ଯୋଉମାନେ ଥିବେ ସେମାନେ ବି ଦେଖିପାରିବେ ପୁରା ବୃଷଭ ସାମ୍ନା ଗେଟ ରେ। ତାପରେ ଉପରେ ଯାଇକି ପୁ ପୂଜା ବି କରିପାରିବେ ଆଉ ହଉ ସେଇଠି ସବୁବେଳେ ସନ୍ଧ୍ୟା ବେଳେ ଯୋଉ ପିଲାମାନେ ଆସିକି ଫୁଟବଲ ଖେଳନ୍ତି ଭଲିବଲ ଖେଳନ୍ତି କ୍ରିକେଟ ବ୍ୟାଡମିଣ୍ଟନ ସବୁ ପ୍ରକାର ଖେଳ ଖେଳନ୍ତି ଆଉ ଆମର ଏଇଠି ଯୋଉ ଗୋଟେ ଗୋଟେ ଅଛନ୍ତି ସ୍ତ୍ରୀ ଲୋକ ଝିଅ ପିଲାମାନେ ବି ସେଇଠି ଯାଇକି ଯୋଉ ଯୋଉ ସେଇଠି ଗୋଟେ ଯୋଗର ମାନେ ଗୋଟେ ଗୀତଟେ ଅଛି ସେଇ ଗୀତରେ ସେମାନେ ଡାନ୍ସ ମାନେ ସବୁବେଳେ ସନ୍ଧ୍ୟା ବେଳେ ଯାଇକି ନାଚନ୍ତି। ତାପରେ ସେଇଠି ବି ଆମର ଏଇଠି ବି ବହୁତ ସାରା ଲୋକ ଆସନ୍ତି ତାପରେ ଜାଗର ବି ଆମର ଏଇଠି ବହୁତ ଭଲରେ ହୁଏ ଆମର ଯୋଉ ତାପରେ ଆମର ଯୋଉ ଆମେ ଯୋଉ ଘରେ ରହୁଛୁ ତା ର ଆମ ପ ପଛରେ ଜଣେ ଘ ଆଣ୍ଟି ଯୋଉ ଗୋଟେ ଘରଟେ ଅଛି ତାଙ୍କ ଛାତ ଉପରକୁ ଆମେ ସନ୍ଧ୍ୟା ବେଳେ ସବୁ ଯାଉ ଯୋଉ ଥଣ୍ଡା ପବନ ଦିଏ ପୁରା ପାର୍କ ବୋଲି ନା ବହୁତ ଥଣ୍ଡା ପବନ ଦିଏ ସେଇଠି ଥଣ୍ଡା ପବନ ଟିକେ ସେଇଠି ବସି ଯାଉ ତାପରେ ଅଧଘଣ୍ଟେ ଖଣ୍ଟେ ବସିକି ପଳେଇ ଆସୁ।
ହଁ ଆମେ ସେଇ ମୁଁ ଯାଏ ଟାଇମ ହେଲେ ଯାଏ ପାର୍କ ନହେଲେ ନାଇଁ ଆଜି ଟିକେ ଫି ଅଛି ଆଉ ସବୁଦିନ କାମ କରି କରିକି ହାଲିଆ ଆଜି ଟିକେ ଯିବି ବସିକି ପାର୍କରେ ଆସିବି ଦୁଃଖ ସୁଖ କେତେ ଲୋକ ଚିହ୍ନା ଲୋକଙ୍କୁ ଟିକେ ଦେଖିନି କେତେ ଦିନ ହେଲା ଦେଖିନି। ଦେଖିବି ମନ୍ଦିର ଅଛି ପାଖରେ ସେ ଦି ତିନି ଚାରି ପାଞ୍ଚ ପ୍ରକାର ମନ୍ଦିର ଆଉ ମନ୍ଦିର ଯିବିନି ଚାରିଟା ବେଳକୁ ବୁଲାବୁଲି କରିବି ସେ ମନ୍ଦିର ଚାରିପିଠି ପାର୍କ ରେ ବସିକି ଆସିବି ସେ ଜଣେ ମାଉସୀ ସବୁଦିନେ ଚାଲନ୍ତି ମତେ ଡାକନ୍ତି ସବୁଦିନେ ମୁଁ ଯାଏ। ସେତେବେଳ ଫାଙ୍କା ଥାଏ ଆଜି ପୁରା ଫାଙ୍କା ରୋଷେଇବାସ ସରିବ, ଖିଆପିଆ ସରିବ, ବାପା ପୁଅ ରାତିକି ଆସିବେ ସେଇ ଯାଇକି ବସିକି ଆସିମି ସେ ପାର୍କରେ ପାର୍କରେ ଏମିତି ପବନଦେବ ନିିବା ଆସିବ ଶୋଇବାକୁ ଇଚ୍ଛା ହବ ଆଉ ମନ୍ଦିର ପାଖରେ କଣ ଶୋଇବ। ଟିକେ ଆଉ ଜଣକ ପିଣ୍ଡାରେ ବସେ ସେଠିକି ପହଞ୍ଚି ପହଞ୍ଚି କି ସେଠି ଢୋଳାଏ ତାପରେ ସାତଟା ହେଲେ ଆସେ ଆଉ ଯାଏ ଯଦିନ କାମ ଫାଙ୍କା ହେଇ ଯାଏ ସିଲେଇ ଫିଲେଇ କରେ ଟିକେ ଯୋଉଦିନ ଫାଙ୍କା ହେଇଯିବ ନଥିବ। ନଥିବ ସେଇଦିନ ଟିକେ ଯାଏ। ଆଉ ସିଲେଇ ଅଛି ଯେ ଆଉ ରଜ କାମ କରି କରି ହାଲିଆ ଆଉ ଯୋଉ ନନନ୍ଦ ମାନେ ଆସି ଥିଲେ ଗଲେ ଆଜି। ସେଇଟା ଦେଖିବା ଆଜି କହୁଛି କିଛି କରିବିନି ଏକା ଥରେ ରୋଷେଇ କରିଦେଇଛି ଯାଇକି ପାର୍କରେ ବସିକି ବୁଲାବୁଲି କରିବି ଆସିବି ମନ ଶାନ୍ତି। ହେଇଥିବ ସେ ପିଲାମାନେ ଘରେ ରହିବେ ସେ ତ ଯାଅନ୍ତିନି ପାର୍କ ଫାର୍କ ଘରେ ରହିବେ ଯାଇ ବୁଲିକି ଆସିବି ଆଉ ହେୟା ଆଉ କଣ।
ହଁ ଆମେ ବି ଏଇ ସବୁ ଏବେ ତ ଯୋଉ ରଜ ସବୁ ସରିଲା କଲେଜ ଟ୍ୟୁସନ ସବୁ ଖୋଲିଗଲାଣି ଆଉ ତ କିଛି ଏଇ ଯୋଉ ରହି ବିି ହବନି ଏବେ ତ ପୁରା କଲେ ପାଠ ପଢିବାକୁ। ବି ପଡିବ ତାପରେ ପାଠ ନପଢିଲେବି ମାର୍କ କମ୍ ରହିଲେବି ସମସ୍ତେ କହିବେ ଏବେ ପଢା ପଢି କରିବି ତାପରେ ଯୋଉ ପବନ ତ ଏବେ ଛାତ ପରେ ତ ହଉଛି ଆମର ଏପଟେ ଆଜି କାହିଁ ସଖାଳ ବେଳିଆ ପୁରା କାଉଁଳିଆକରିକି ବର୍ଷା ହେଲା ଭଳିଆ ହେଇଥିଲା ତାପରେ କାହିଁ ଏବେ ତ ପୁରା ଜୋରସେ ଖରା ହେଲାଣି କାହିଁ ବର୍ଷା ଫର୍ଷା କିଛି ହେଲା ନାଇଁ ଯଦିସନ୍ଧ୍ୟା ବେଳକୁ ହବ ଯଦି ହବ। ନହେଲେ ରାତିରେ ଯଦି ହବ କାରଣ ଆଜି ସକାଳୁ ପୁରା କାଉାଉଁଳିଆ କରିଥିଲା କି ଆଉ କୁଆଡେ ବର୍ଷା କରିଦେଇଥିବ କେଜାଣି।
ପାଣି ହେଇଯାଇ ଗାଁ ଆଡକୁ ବର୍ଷା ହେଇଥିଲା ଢାଳୁଛି ଜୋର ଆଉ ଇଆଡକୁ ସକାଳୁ ସକାଳୁ କାଉଁଳିଆ କରିଦେଲା ସିଆଡେ ଯେମତି ବର୍ଷା ଛାଡ଼ିଲା ଇଆଡେ ଖରା କଲା ଆଉ ଟିକେ ବର୍ଷା ହଉନି, ଗାଁ ମାନଙ୍କୁ ହଉ ଧାନ ଚାଷ କରିବେ ଚାଷୀମାନେ ହଇରାଣ ହଉଛନ୍ତି ଟଳା ପକେଇଆ ନେଇକି। ବର୍ଷା ନାହିଁ ବୋଲି ଆଉ ବର୍ଷା ହଉ ସିଆଡୁ ବି ଇଆଡୁ ନହେଲା ନାଇଁ ଚାଷ କରିବେ ତଳା ପକେଇବେ ଟାଇମ ହେଇଲାଣି ଆଷାଢ଼ ମାସ ଆସିକି ହବ ତଳା ପକେଇନାହାନ୍ତି ଫରେ ପାଣି ନାଗିଲେ ତଳା ପକେଇବେ ଉଠିବ ଟାଇମ ଦରକାର। ଗାଁକୁ ହଉଛି ହଉ ଆଉ କଣ କରିବା ଚାଷୀ ହଇରାଣ ହେଇଗଲେଣି ବି ଚାଷ କରିବେ ପଛୁଆ ହେଇଯିବ ଧାନ ହବନି ଆଉ ତ ସବୁ ଧାନକୁ ନେଇଯାଉଛି କଣ୍ଟୋଲରେ ଚାଉଳ ବଢେଇକି ଦେଇଦଉଛି ଗାଁରେ ତ କେହି ଧାନ କରୁନାହାନ୍ତି ଆଉ ଯାହା ଧାନ ବୁଣିବେ ବୁଲି ଭାରି ବ୍ୟସ୍ତ ହେଲେଣି ଆଜିିକ ଟାଣି ଟା କାଟିବେ କଳା ଯଦି ନ ମିଳିବ ଧାନ ପରିବା ପଡିବନକି ବିଲ ଭାରି ବ୍ୟସ୍ତ ହଉଥିଲେ ସେନେଇ ଯୋଉ ବର୍ଷା ହେଉଛି କିଛି କାମ ହଉନି ଖରାଟା ହଳ କରିକି ଧାନ ବୁଣି ଦେଇକି। ଯଦି କଳା ହଉନି ମରିଯାଉଛି ଯଦି ଗଛ ଖରା ହଉନି ଧାନ ଗଛ ଉଠିବ କେମିତି?
ହଉ ରଖୁଛି ଆଉ କେବେ କଥା ହବା ଆଉ।
ହଉ ଠିକ ଅଛି। ହଁ।